ହାଲୋ।
ହାଲୋ।
ହାଲୋ।
ହ୍ୟାଲୋ।
ଅମନ୍ ହମ
ହଁ ଭାଇ ଜୟ ଶ୍ରୀ ରାମ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ଶ୍ରୀରାମ୍ ଭାଇ ଜୟ ଶ୍ରୀରାମ୍।
ଆ ଭାଇ କୋଉଟି ଅଛକି ନେଟୱାର୍କ ନେଟୱାର୍ ପାଉନି ବୋଧେ? କୋଉଠି ଭାଇ ଭାଇ କୋଉ ଭାଇ କୋଉଠି ଅଛନ୍ତି କୋଉଠି?
ମୁଁ ଅଛି ବା ଆମର ଗ୍ରାମରେ ଅଛି।
ଗ୍ରାମରେ ଅଛନ୍ତି ଆ ଟିକେ ଟି କେ ପୋବ୍ଲେମ୍ ରହୁଚି ବୋଧେ ଟିକେ ନେଟୱାକ ପୋବ୍ଲେମ୍ ରହୁଚି ବୋଧେ
ହଁ ଏ ଗ୍ରାମରେ ଆଉ ନେ ହଁ ନେଟୱାର୍କ ଇସୁ ଟିକେ ରହୁଚି ଆଉ।
ଆଜ୍ଞା ସବୁ ଗ୍ରାମରେ ସେଇଆ ହେଲା କି। ଗ୍ରାମ ଭିତରମାନେ ତା ପରେ ନେଟୱର୍କ ପ୍ରୋବଲେମ୍ ଟା ରହିବ ବୁଝିପାରୁଚ ନାଇ?
ଆଜ୍ଞା।
ହରେଦେବି ରହୁଚି ଆଉ ଆପଣ ତ ଗାଁରେ ରହୁଚନ୍ତି ନା ଗାଁରେ ଯାହା ବି ହେଲେ ଟିକେ ରହିବ। କୋଲ୍ ଦେମି ଆଉ ଆଉ କଣ ଆଉ ଭାଇ କଁ କରୁଚନ୍ତି ଭାଇ?
ଭାଇ ଭଲ ଅଛି ଏଇ ଖାଇ ପିଇିକିନା ଜଷ୍ଟ ଆଇଲି କ୍ରିକେଟ ଖେଳିବା ପାଇଁ। ବ୍ୟାଟ୍ ବଲ୍ ଭାଇ ଆଜ୍ଞା ଭାଇ ବ୍ୟାଟ୍ ବଲ୍ ଖେଳିବା ପାଇଁ ଆସିଲି ପଡିଆକୁ।
ଆଉ ବ୍ୟାଟ୍ ବଲ୍ ଖେଳିବାକୁ ଆସିଚନ୍ତି ନାଇଁ କି? ଆଉ ବ୍ୟାଟ୍ ବଲ୍ ରେ କଣ ମୁଁ ଜାଣିଲି। ବ୍ୟାଟ୍ ବ ତ ଆପଣ ଯୋଉ ଖେଳୁଚନ୍ତି, ଆପଣଙ୍କ କଣ ମୁଁ ତ କେବେ ଖେଳିନି, କଁ ଖେଳ ବିଷୟରେ ଟିକେ କହୁନାହାଁନ୍ତି ଆପଣ।
ଖେଳ ବିଷୟରେ କଣ ଭାଇ ବ୍ୟାଟ ବଲ ରେ ମାନେ ଏଗାର ଏଗାର ଜଣ ପିଲା ଖେଳିବା ନିହାତି ଆ ବଶ୍ୟକ।
ଆଜ୍ଞା ଯଦି ଏଗାର ଏଗାର ଶଣୁ ଯଦି ଆଜ୍ଞା।
ଆଜ୍ଞା।
ହ୍ୟାଲୋ ହଁ ଯଦି ଏଗାର ଜଣ ନକରି ବାର ଜଣ କଲେ ହବନି।
ନାଇଁ ବାର ଜଣ ତ ତା ନିୟମ ନାହିଁ ଯେ ଗାଁ ଗହଳିରେ ବାର ଜଣ ବି ଖେଳି ହେଇ ପାରିବ। କିନ୍ତୁ ନିୟମ ଅନୁସାରେ ଏଗାର ଜଣ ଖେଳିବା ତାର ନିୟମ କହୁଚି ତମେ ଯଦି ବ୍ୟାଟ ବଲ୍ ଖେଳିବ ଏଗାର ଜଣ ହିଁ ଖେଳିପାରିବ ଏଗାରରୁ ଅ ଅତ୍ୟଧିକ ହେଇପାରିବନି କିନ୍ତୁ ଆମ ଗ୍ରାମରେ ଆମେ ବାର ତେର ଜଣ ଚଉଦ ପନ୍ଦର ଜଣ ବି ଆମେ ଖେଳେଇ ପାରୁ। ଆଉ ଏଇଆ ଆଉ ପ୍ରତି ଓଭର ରେ ଛଅଟା ନେଖା ବଲ
ଆଜ୍ଞା। ହୁଁ ଓଭର ରେ ଛଅଟା ବଲ
ଓଭରରେ ଗୋଟିଏ ଓଭର ରେ ହଁ ସାତଟା ଆଠଟା ବଲ ପକେଇବ ନୋ ବଲ ପକେଇଲେ ନୋ ବ ସାତଟ ଆଠଟା ବଲ ହେଇପାରିବ ନୋ ବଲ୍ ଯଦି ପଡିବ ସାତଟା ବଲ ପକେଇବ ୱାଇଡି ବଲ୍ ପଇଲେ ଆଠଟା ବଲ ପକେଇ ହବ।
ହୁଁ ହୁଁ ହୁଁ ମୁଁ ଆପଣ ଗୋଟେ ଗ୍ରାମର ଗୋଟେ କଥା କହିବି ଆପଣ ଜାଣି ଆମ ଗ୍ରାମରେ ସେ କଥା ଟା ହେଇଥିଲା ବୁଝିପାରୁଚ ନାଇଁ? ହ୍ୟାଲୋ। ହେଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।